ହାଲୋ।
ହ୍ୟାଲୋ। ଆଉ କଣ କରୁଛ ପୁଅ?
ହଁ ଏଇ ବର୍ଷା ତ କାଲି ରାତିଠୁ ହଉଛି ଯେ ଏଇ ସବୁ ଘରେ ଅଛୁ ଆଉ। ବର୍ଷା ଛାଡୁନି ରାତିରୁ ପୁରା ବର୍ଷା ଲାଗିଛି ଯେ ଲାଗିଛି ଛାଡିିନି ଏ ତେବେଳ ପର୍ଯ୍ୟନ୍ତ।
ଆମର ପା ତଳା ପକେଇଥିଲୁ କାଲି ନୂଆ ଯେ ଆ ମ ବର୍ଷା ତଡି ନେଇଛି ଯେ କେତେ ମନ ଦୁଃଖ।
ହୁଁ ବର୍ଷା ତ ପାଣି ପୁରା ବିଲ ବାଡି ଏଇନା ଫୁଲ୍ ହେଇଯାଇଥିବ। ଯୋଉ ତିନି ଦିନ ଚାରି ଦିନ ଲଗାତାର ବର୍ଷ ର୍ଷା ପୁରା ଲାଗିଛି ଆଉ।
ଯାଇକି ଦେଖିକି ଆସିଲେ ଯେ ପାଣି ବହୁତ।
ହୁଁଉଁ। ଆଉ କଣ ଖାଇସାରିଲୁଣି?
ହଁ ସକାଳେ ଯୋଉ ପୁରୀ କରିଥିଲୁ। ଆଉ ତୁମ
ସେ ପୁରୀ ତ କହୁଥିଲୁ କରିବା ପାଇଁ କଲୁନେଇଁ? ରାତିରେ ପୁରୀ କରିବୁ ଏଇ ପକୁଡି ଦିଟା କରି ଖାଇଦେନୁ ଆଉ।
ନା ଆମର ପୁରୀ ଆଉ ଘୁଗୁନି ତରକାରୀ କରିଥିଲୁ। ଆଉ କଣ ଗୁଲୁଗୁଲା ତିଆରି କରିଥିଲୁ।
ଆ ଆଉ ରୁ ରୋଷେଇ ସରିନି
ନାଁ ଏଇନା ଭାତ ବସେଇ ଦେଇଛି ଚାଉଳ ପକେଇ ଦେଇଛି ଏଇନା
ହୁଁ।
ଏନା ଚାଉଳ ପକେଇ ଦେଇଛି ସେ ଫେର ତାରେ ସେ କଣ ଚିକେନ କରିବେ ବୋଧେ କହୁଛନ୍ତି ଆଉ।
ହୁଁ ଆମର ବି ସେଇଆକୁ କଥା ହଉଛନ୍ତି ଚିକେନ ଆଣିବୁ ବୋଲି ଏହିନା।
ଆଜି ସେଇ ବାରଟା। ତାପରେ ପଶିଟା ରୋଇବାକୁ ବିଲ ଉଦା ପକାଇବାକୁ ଗଲେଣି।
ହୁଁ।
ଏମିତି ଆଉ।
ତ ବିଲବାଡି ବର୍ଷା ସିଯିନି ବିଲବାଡି ନା କାମ ଜୋର୍ ସୋର୍ ରେ ଲାଗିବ। ସମସ୍ତ ଗାଁରେ ତ ସେଇଆ ଆଉ ସମସ୍ତେ ଘରେ ଏଇନା ସେଇ କାମ ଆଉ।
ହୁଁ ଆ ନ କଲେ ବିଲ ବାଡି ନକଲେ ଚାଉଳ ଫାଉଳ ହଉ କେତେ କିଏ କୁଆଡ଼ୁ ଯୋଗାଡ଼ କରିବ ଏମିତି ଚାଉଳ ଶସ୍ ତା ହବ ଭୋଜ ବିକ୍ରି ହବ ଦୁନିଆ ଧନ୍ଦା।
ହୁଁ।
ହୁଁ। ଆଉ ତମର ପୁଅ ରାକ୍ଷୀ ପୂର୍ଣ୍ଣିମା କେମିତି କଣ?
ବର୍ଷା ସେମିତି ସିଆଡେ ଲାଗିକି ରହିଛି।
ବର୍ଷା ତ ଲାଗିକି ଏବେ ବି ସେ ବର୍ଷା ହଉଛି ଆଉ।
ହୁଁ।
ଏବେ ବି ସେ ବର୍ଷା ହଉଛି।
ଆଉ କରେଣ୍ଟ, କ ଲା କରେଣ୍ଟ ଅଛି?
ନା କାଲିଠୁ ନାହିଁ,।
ହଁ ଆମର କରେଣ୍ଟ ଅଛ ଦବ କଣ?
ନାଇଁ ଆମର ଗ
କୁଆଡ଼େ ଯାଇହଉନି କିଛି ନାହିଁ ବର୍ଷା ହେଇଯାଉ
ଆମର ମେନ୍ କଥା ତ ଯୋଉ ଆସିଛି ଗାଁ କରେ କରେ ରାସ୍ତା କରେ କରେ ଲାଇନ ଯେ ବାଉଁଶ ନଟି ଇଏ ସିଏ ନାଗୁ ଚି ଆଉ କଣ ସେଥି ଯୋଗୁ କରେଣ୍ଟ ଛାଡୁନି।
ହୁଁ ଉ।
ଏମିତି ଚାଲିଛି ଆଉ କଣ କରିବା।
ତ ଘରଟା ଗଳୁଛି ଛାତ।
ହଁ ହଁ ବିଲ କାମ ସରିନି ନା ନା।
ନା ବିଲ କାମ ଏଇନା ଆରମ୍ଭ।
ଆରମ୍ଭ ହୋଇନଥିବା।
ଏଇନାକେ ଆରମ୍ଭ ତଳି ପଡିଛି ୟୁରିଆ ପଡିବ ୟୁରିଆ ପଡିଲେ ଭୁଜ ଗଛ ବଢିବ ବିଲ କତି ମରା ହବ। ଓଦା ପଡିବ। ହେଠୁ ଫେର୍ ଥରେ ତାଷ ହବ ତାଷ ହେଇସାରିଲା ପରେ ଲୋକ ଯୋଗାଡ଼ କରା ହେଇଚି ପା।
ନାଁ
ତଳି ପକେଇକି ନା ରୁଆ ପୋତାରେ ଲାଗିବୁ ଆଉ। ପଶି ଟା ଏବେ ରୋଇଦବୁ।
ଭାଇ ଏପଟେ ସେମିତି ସେଇ ଜିନିଷ ତ ଚାଲିଛି। ତ ପାଣି ପୁରା ଫୁଲ୍ ଏଇନା ପୁରା।
ଏ ଚାଷ କାମରେ ବହୁତ ଟେନସନ।
ହଁ
ଘାଇ ମୁହାଣ ହେଇଯାଉଚି ବିଲଯେ ମୁଣ୍ଡ ଖରାପ।
ହୁଁ
ଆମର ତିନିଟା ଲୋକ ଘାଇ ବନ୍ଧେଇବାକୁ ପାରିବେ ନାହିଁ। ପାରିବେ ନାହିଁ କିଛି ନାହିଁ।
ହୁଁ
ତାପରେ ଗୋଟିଏ ଆସୁଛି ଗହ୍ମା ପୂର୍ଣିମା। ଗାଈ ବଳଦ ପୂଜା କରିବା।
ପୂଜା ଇଏ ହବ ରାକ୍ଷୀ ପୂର୍ଣିମା ବେଳକୁ କଣ କେମିତି ହୁଏ ସେଟା?
ଆମର ଏପଟେ
ହୁଁ
ଆମର ଏପଟେ ଘରଫର ଯାର ଯୋଉ ମାଟି ଘର ଅଛି ତାର ନିପା ପୋଛା ହବ। ଲୁଗା ପଟା ଧୁଆ ହବ। ସେଠୁ ବଳଦ ଚିତ୍ର କାନ୍ଥରେ ତିଆରି ହବ। ସେଠୁ ବଳଦ ପାଇଁ ହୁଁ ଚି ଚିତ୍ର କରା ହବ। ଯେମିତି ବଳଦ ପୁରା ଡିଟୋ ସେଇଭଳିଆ ହବ।
ହଁ କାହିଁକି ଆସିବୁ?
ଝୋଟି ଫୋଟି ପକେଇବେ, ପକେଇ ଦେଇକି ହେଟୁ ବଳଦ କୁ ସେଦିନ ଛାଡିବେନି, କି ଅଇଁଠା ଫଇଁଠା କୌଣସି ଜିନିସ ଦେବେନି। ସନ୍ଧ୍ୟା ଟାଇମ ହେଇଗଲେ, ମାନେ ତାଙ୍କ ପୂଜା ଟାଇମ ହେଇଗଲେ ତା ଓ ହଳଦୀ ପାଣିରେ ତାଙ୍କ ଚାରିଟା ଜାକ ଗୋଡ଼ ଧୋଇଦେବେ। ସେଠୁ ତା ଶିଙ୍ଗରେ ଘିଅ ମାରିଦେବେ ମଥାରେ ସିନ୍ଦୁର ଲଗେଇଦେବେ, ସେଠୁ ସାତଟା ପିଠା କରିକି ନେଇକି ଯେତେଟା ଗାଈ ଥିବ ସେତେ ଜଣଙ୍କୁ ଦେବେ ଆଉ
ହଁ ଆମର ହଁ ସେମତି ଗୁହାଳରେ ଚିତ୍ର କରିକି ପିଠା ଆଉ ଡାଲି ଆଉ ରାକ୍ଷୀ ଗୋଟେ ଛୋଟ ରା କି ବନ୍ଧାଯାଏ ତାଙ୍କ ଶିଙ୍ଗରେ ହୁଁ ହଁ
ଆମର ବି ସେ ସେମିତି ବାନ୍ଧିଅ।
ଆଉ ମତେ ଏବେ ଆଉ ଗାଈ ନା ନାହାନ୍ତି ଆଗରୁ ବହୁତଥିଲେ ଗାଈ
ହଁ ଆ ଆଜ କାଲି ନା ତମର ଦେଇ ଦେ
ଗାଈ ରଖିଲା ବେଳକୁ ତାକୁ ଗାଈ ଗାଈ ତ ନେଉଛନ୍ତି ବଉଡ଼ ଇଏରେ ଚରାଇବା ପାଇଁ ତାପରେ ସେଠୁ ଚରିକି ଆଇଲା ବେଳକୁ କା ବିଲରେ କା ଇଏରେ ଏମିତି ସବୁ ଗାଈ ପଶିଲେ। ସିଏ ଆସିଲେ ସିଏ ତଡ଼ିକି ଧରିକି ଗାଇକି ଆସିବେ ଘର ପାଖକୁ ଇଏ ଗୋଟେ କହିକି ଯଏ ମୋ ଧାନ ଖାଇଦାରଲା ମୋ ଇଏ ତଳା ଇଏ ହେଇଗଲା। ଏଇ ଭଳିଆ ଜିନିଷ ହୁଏ।
ପୁରା ମୁଁ ପୁରା ସେମିତି ବାନ୍ଧି ଦେଇଛି ଦି ତିନିଟା ମଇନା ଯୋଉ ହଇରାଣ କେହି ହଉ ଟିକେ ଉ ଏଠି ଭଲ ବାଜକୁ ନାହିଁ ନା କୁଟା ଅଛି ନା ଘାସ ଅଛି ମୁଁ ଇନା କୁଆଡୁ କଣ ଆଣ ବୋଲି ସେଇଟା ଯାଉଛି ଯିବି ନହେଲେ ଅରୁଆ ଚାଉଳ କୁର୍ଚି କରିଦେବି। ଆଉ କଣ କରି
ହଁ ଗାଈ ରଖିଲା ବେଳଳେ ଇଏ ତାଉ କୁଣ୍ଡା ଇଏ କର ଆଉ ଘାସ ଫାସ କାଟିକି ଆଣିବ।
ଘାସ ଟା ହେଟା ମାଣ ହାରି ଯେ ଏବେ ତ ହେଇନି
ହଁ ଏବେ ହେଇନି ଧାନ ପୁରା ବଢ଼ିଲା ଟାଇମରେ ମାନେ ଯେତେବେଳେ ଇଏ ସେଇ ଟାଇମ ଟା ଯ ହଉ ବଆଛ ଆଉ
ଆ ଆଉ ଘରେ ସବୁ ବାପା ବୋଉ ଭଲ।
ହଁ ଘରେ ସମସ୍ତେ ଭଲ ହେଛନ୍
ଆଉ ପୁଅ ହାରିକା ସହ
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ।
ସବୁ ଏଇ ହ ହୁଁ।
ସବୁ ଏଇ ପୋକୁଡି ଫୁଡି ସବୁ ଖାଇକିନା ଅଛନ୍ତି ରୋଷେଇ ଚାଲିଛି ରୋଷେଇ କ କ ଗାଧୋଇୁଧେଇ ଖିଆପିଆ କରିବେ। ଆଉ ତ ଘରେ ବର୍ଷା ହଉଛି କୁଆଡେ ତ ଯାଇ ହବନିଁ କୁଆଡେ କିଛି ବାହାରକୁ କଣ
ଆମର ତ ବଢି ଲାଗିଲାଣି କଣ ଆମ ଗାଁ ତଳକୁ ଏମିତି ଆମ ଘର ପାଖକୁ ଏମିତି ରେଲୁଅ ବଢି ଲାଗିଲାଣି
ଆମର ବି ଏ ପାଖରେ ଗୋଟ ନଦୀ ଗୋଟେ ଅଛି ସେ ନଦୀରେ ସେମିତି ପାଣି କାଲି ଶୁଣିଦିନି କଣ ପାଣିକୁ ତା ଉଦା ସିଂ
ଆମର କେତେ ଲୋକ ଗଲେଣି ଦେଖିବାକୁ କଣ ଏଇ ଯେଉଁ ଘରଟେ କାହାର ତଡ଼ି ନେଇଗଲାଣି କଣ କହୁଛନ୍ତି?
ହୁଁ।
ନା ନା ସେପଟୁ ବୋଧେ କାହାର ତଡ଼ି ଆଣିଛି ଚାଳ ଛପର ଘରଟେ ସେଇ ଯେଉଁ ଗାଁ କରୁ ଆଣିଛି ବୋଧେ ଆଉ। ପାଣି ଆସିକି ଆମ ଗାଁ ପୋଖରୀ ପାଖକୁ ଲାଗିଲାଣି ଆଉ।
ଲୋକ ସବୁ ଗଲେଣି ଦେଖିବା ପାଇଁ
ଲୋକ ସବୁ ଯାଉଛନ୍ତି ଏଇଟା
ହୁଁ ଆମର ସେମିତି ଏଠି ନଦୀ ବଢ଼ି ହେନେ ସେମିତି ସବୁ ଯିବେ ଦେଖିବା ପାଇଁ ନଦୀରେ ଏତେ ପାଣି ଆସିଛି ଆଉ ଏଇଆ କାଠ ଫାଟ ଟ ସବୁ ବସେଇକି ଆଣି ଆସିଥିବ।
ଆମର ତ କାଠ ଛେକି ଦିଅଉ ଆମେ ଆଉ
ହୁଁ ହୁଁ
ବହୁତ ଖୁସି ଲାଗିବ ତଳା ଫଳା ବିଲରେ ସେଇ ନା
ହଁ ତାପରେ ତାର ଆଉ ଗୋଟେ ମାନେ ଯେତେବେଳେ ଗଛ ଧାନ ଗଛ ବଢିଯିବ ଯେତେବେଳେ ଏବେ ତ ମାଛ ଧରୁଛନ୍ତି ବିଲରେ ମାଛଧା ଉଠିଲଣି ପୋଖରୀ ପୋଖରୀ ଯୋଉ ଫୁଲ ହେଇଗଲାଣି ମାଛ ବିଲମାନଙ୍କୁ ଯାଇକିନା ମାଛ ଧରଛନ୍ତି।
ଆମର ଧରିଛୁ।
ଏପଟେ ମାଛ ଫାଛ ଧରିବା ଇଏ
ଏଇ ନଦ୍ ଏଇ ବଢିରେ ମାନେ ପ୍ରାୟ ଲୋକଙ୍କର ତଳି ଫଳି ଭାସିଯିବ ପିଡା ହେଇକିରି
ହଁ ପାଣି ବିଲମାନଙ୍କରେ ଫୁଲ ହେଇକି ରହିଲାଣି।
ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ବଡ଼ ବଡ଼ କାଠ ଲାଗିଥିବ ଯେ ତାକୁ ଲୋକ ଛିଟକିରି ଆଣନ୍ତି ଆଉ ତାପରେ ଟ୍ୟୁବ ବାନ୍ଧି ଦେଇକରି ପୋଖରୀ ମାନେଙ୍କେରେ
ଏପଟ ସେପଟ ହଉଛନ୍ତି ଏମିତି ତାଙ୍କର ଚାଲିଛି।
ଆଉ ବିଲ ମାଛ ଧରିଲ ନ ନାଇ ମାଛ? ବିଲରେ ତ ସବୁ ଜାଲ ମାନେ ହଇଁଜି ଏମିତି ସବୁ ବସାଯାଏ ବିଲ ମାଛ।
ନେଇ ମସୁରୀ ବସେଇଥିଲୁ ଧରିଥିଲୁ।
ଉଁ ବିଲ ମାଛ ଚୁନା ମାଛ ଭଲ ଲାଗେ ଖାଇବା ପାଇଁ।
ଧରିଥିଲୁ ଯେ ଯୋଉ କାଲି କାଲି ତ ଅଣା ହେଇଥିଲ ପର ଦିନ ଶୁକ୍ରବାର ଦିନ ଅଣା ହେଇଥିଲା ଯେ ଯୋଉ ତାକୁ ପତରରେ ପୋଡ଼ି ଦେଇଥିଲୁ। ସେଠୁ ଭାଜି ଦେଇଥିଲୁ ଆଉ ଅଳ୍ପ ଦିଟାନାଙ୍କୁ ଶୁଖେଇ ଦେଇଥିଲି। ମସଲା କରାହଉଥିଲା ସକାଳେ ସେ ମାଛ ଭଜା ହେଇଥାନ୍ତା। ଯେ ପୁରୀ ତରକାରୀ ତ ଇଆଡ଼େ କରିଦେଲୁ ଆଉ।
ହୁଁ। ମୁଁ ବିଲ ଚୁନା ମାଛ ଅ ଭଲ ଲାଗେ।
ଆଜିକାଲି ମାଛ ବିହନ
ହୁଁ।
ଆଜିକାଲି ମାଛ ବହୁତ ବିହନ।
ହୁଁ।
ଆମର ତ ଯେମିତି ଚାଲିଛି ଦୁଃଖେ ସୁଖେ ଆଉ କଣ କରିବା।
ଆଉ କଣ ସବୁ?
ଏନା ସକାଳୁ ଭର ଭରୁ ମାନେ ଆହୁରି ଗୋଟେ ଟେନସନ ଉପରେ ଟେନସନ ଗୋଟେ ଝି ଝିଅ ବାହାଘର ଗୋଟେ ଗୋଟେ ଝିଅ ବାହାଘର ଆସିକି ଲାଗିଗଲାଣି।
ଓ ହୋ ଏଇ ବାହୁଡା ପରେ ନା କଣ ଆଉ ବାହାଘର ସିଜିନ୍ ନାହିଁ ବା ଏଇନା ଯାହା ବାହାଘର ହବ।
ହଁ ସେ ବାହୁଡା ଦିନେ ଦି ଦିନ ଥିବ ତାର ବାହାଘର ଆଉ। ତାଙ୍କ ସେମାନେ ଆମ ଛୁଆଙ୍କୁ ବଡ଼ ବଡ଼ ଜିନିଷ ଦେଇଛନ୍ତି ଆମେ ନଦେଲେ ନଗଲେ ଅଡୁଆ
ହୁଁ ଆମର ବି ତ ସିନ୍ତି ବାହାଘର ଗୋଟେ ପଡିଛି।
ଆମର ହେଇଗଲା ତିନିଟା ଆମର ତିନିଟା ବାହାଘରିଆ ହେଇଗଲା।
ଏଇ ବାହାଘର ଗୋଟେ ସେମିତି ଅଛି ବାହାଘର ପୁଣି ଯିବାକୁ ପଡିବ।
ପୁଅ ବର୍ଷା ହଉଛି ମୁଁ ରଖୁଛି।
ହଉ।
ହଉ।